ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ଏଇଠି ବସିଥିଲି ମ।
ଖାଇ ସାଇଲୁଣି?
ହଁ ଖାଇଥିଲି ମ୍ୟାଗୀ।
ଆଉ ଘରେ ସମସ୍ତେ କଣ କରୁସନ୍ତି?
ଏଇଠି ବସିଛନ୍ତି ଆଉ।
ହୁଁ ସମସ୍ତ ଦେହ ଭଲ ଅଛି?
ହଁ ଭଲ ଅଛି। କଣ ଖାଇଥିଲୁ?
ମୁଇଁ ସକାଳୁ ପରଟା ଖାଇଥିଲି।
ପରଟାକୁ?
ପରଟାକୁୁ ଆଳୁ କଷେଇକି ଖାଇଥିଲି। ଏଇନୁ ଭାତ ହେଇସାରିଲାଣି ଡାଲି ହେଇସାରିଲାଣି। ଅଣ୍ଡା ତରକାରୀ ହବ ଆଉ।
ଆମର ଆଜି ମାଂସ।
ଉଁ।
ହୁଁ।
ଆଉ କଣ କରୁଚନ୍ତି ସମସ୍ତେ ଘରେ?
ହେଇଠି ସେମାନେ ଟିକି ଝିଅ ହେରିକା ଖେଳୁଚନ୍ତି। ଆଉ ଦିଦି ବସଚନ୍ତିହିଁ।
ହୁଁ।
ହୁଁ। ଆଉ ଆମ ଏ ଆଖ ପାଖ କୋଉ କୋଉ ଜାଗା ବୁଲିବାକୁ ଯାଇଥିଲୁ।
ଆମ ଏ ଆଖ ଆଖପାଖ ଯାଇଚି ଫତେଗଡ ରାମ ମନ୍ଦିର ଆଉ ବିଜିପୁର ସାଇ ମନ୍ଦିର।
ହୁଁ
କଣ୍ଟିରେ ନୀଳବାଧବ ଆଉ ଗୋପାଳପ୍ରସାଦ ରାଧାକୃଷ୍ଣ ମନ୍ଦିର
ହୁଁ
ବାବା ବଲୁଙ୍ଗେଶ୍ଵର, ଆଉ ଯାଇ ମା ବରୁଣେଇ, କରୁଣେଇ ପୀଠ, ବୈଦେଶ୍ର ସିଂହନାଥ
ହୁଁ
ଏମିତି ସବୁ ଯାଇଛି ଆଉ, ବାଙ୍କି ଚର୍ଚ୍ଚିକା
ହୁଁ ଆଉ ସବୁଠୁ କୋଉ ଜାଗା ଟା ଅଧିକ ଭଲ ଲାଗେ
ସବୁଠୁ ଭଲ ଲାଗିଲା -ଫତେଗଡ ରାମ ମନ୍ଦିର
ହୁଁ, ପୁରା ଯୋଉ ଗଞ୍ଜାମ ତାରା ତାରିଣୀ ଭଳିଆ ହେଇଛି।
ହଁ
ସେମିତି ପାହାଡ କାଟିକି ଯଟା, ସେଇଟା ଯେମିତି ହେଇଛି ଏଇଟା ବି ସେମିତି ପୁରା ସମ୍ମାନ କରିଛି। ଛନ୍ତି
ହଁ
ଆଉ, ମର୍ଦରାଜପୁରଜ ବାଘୁଆ ପଲ୍ଲୀ ଦେଖିଛୁ ମନ୍ଦିର
ହଁ
ହୁଁ, କେତେ ଠାକୁର ହେଠି, ଯୋଉ ଠାକୁର ଖୋଜିବୁ ସେଇଠି ଠାକୁର ପୂଜା ପାଉଛନ୍ତି। ସେଟା ବଢିଆ ଜାଗାଟେ
ହଁ
ଆଉ କାର୍ତ୍ତିକ ମାସରେ ଆସୁନ ଏଇଠି ମହାବୀର ଖୋଲ ଏଠି ଯାତ୍ରା ହେଉଛି
ହଁ ଜୁବମରା ମୁଣ୍ଡିଆ
ଭୀମରା ମୁଣ୍ଡିଆ ତ ସେଇଟା ଅଲଗା, ମହାବୀର ଖୋଲ ଦଶପଲା
ବିମ୍ର ଫୁଲ ବିମଙ୍ଗ
ଭୀମଙ୍କ ପାଦ ଚିହ୍ନ ଅଛି, ଭୀମଙ୍କ ଭୀମଙ୍କ ଯୋଉ ଗୋଟେ ବଡ ଷ୍ଟାଚୁଟେ କରାହେଇଛି। ଆଉ ହନୁମାନଙ୍କ ମନ୍ଦିର ଏଇଠି ଅଛି ଛି ମହାବୀର ଖୋଲଠି ହନୁମାନଙ୍କ ବଡ ମନ୍ଦିରଟା ହେଇଛି, ହନୁମାନଙ୍କ ଷ୍ଟାଚୁ ଟା ହେଇଛି ଏଇନିତି ସବୁ କରାହେଇଛି ଆଉ
ହଉ ହଉ
ମହାବୀର ଖୋଲ ଟିକେ କେତେ ପ୍ରକାର ଫୁଲ ଗଛ ଲାଗିଛି, ସବୁ ପ୍ରକାର ଫୁଲ ଗଛ ହଁ
ହ
ଆଉ କଣ ସବୁ ଭଲ?
ହୁଁ।
ଆଉ ଜୋଇଁ ଫୋନ କରିଥିଲେ
ହଁ କଥା ହେଇସାରିଲାଣି। କାଲି ଡାଲି ଗୋଟେ ନୂଆ ପ୍ରୋସେସ ରେ କରିଥିଲି, ସେମତି କରିବୁ ଘରେ ଥରେ ହେଲା ଶୁଣେ, ବୁଟ ଜାଇ ଆଗେ ବତୁରେଇଦେବୁ ସକାଳୁ ହେଲା, ଆଉ ତାପରେ ହରଡ ଯାଇ ଯେତେବେଳେ କରିବୁ ଅଧଘଣ୍ଟା ପୂର୍ବରୁ ବତୁରେଇଦେବୁ।
ହଁ
ବୁଟା ଯାଇକି ହରଡ ଯାଇକି ସିଝେଇଦବ ପ୍ରେସରରେ ସିଟି ମାରିକି, ଲୁଣ ହଳଦୀ ଦେଇକି ତାପରେ ସେଠୁ ଯେତେବେଳେ ଛୁଙ୍କ ମାରିବ, ତଳେ ତେଲ ପକେଇବ, ଟିକେ ହେଙ୍ଗୁ ହେଙ୍ଗୁ ଟିକେ ପକେଇ ବ ତେଲରେ ତାପରେ ହେଠୁ ଜିରା ଫୁଟେଇକି, ଶୁଖିଲା ଲଙ୍କା ଫୁଟେଇକି ପିଆଜ ପକେଇବା, ପିଆଜ ଟିକେ ଭାଜିଲେ ନାଲି ପଇ ଲା ଆସିକି, ଅଦା ରସୁଣ ଛେଚିକି ରଖିବେ, ଅଦା ରସୁଣ ପକେଇବା ତାପରେ ଟାମାଟେ ପକାଇବା। ତାପ ମସଲ ରେ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଚିକେନ ମସଲା ଟିକେ ପକେଇବ, ଏଟା ପକେଇକି କଷେଇବ କଷେଇବ କଷି ସାରିଲା ପରେ ଯଉ ଡାଲି ଫୁଟା ଯୋଉ ଯୋଉ ସିଝା ଡାଲି ଥିବ ତାକୁ ଡାଳିଦବା। ଡାଲିକି ତାପରେ ସେଠି ଫୁଟେଇକି ଖାଇବ ମସଲା ଡାଲି ବଢିଆ ଲାଗିବ।
ହୋଉ ଆଉ
ଏମିତି ସବୁବେଳେ କଣ ପିଆଜ ଭାଲି ଦେଇକି ଫୁଟା ହୋଉଛି ସୋରିଷ ପିଆଜ।
ହୁଁ।
ଏମିତି ଗଲେ ମୁଗ ଡାଲି ନୁହଁ ହରଡ଼ ଡାଲିକୁ ବୁଟ ଡାଲି କଲେ ଭଲ ଲାଗିବ।
ହୋଉ ଆଉ
ହୁଁ କାଲି କରିଥିଲି ବଢିଆ ଲାଗୁଥିଲା ରାତିରେ।
ଆଉ କାଲି ରାତିରେ କଣ କରିଥିଲୁ?
ଭାତ ହେଇଥିଲା ଡାଲି ହେଇଥିଲା ଆଉ ଆଳୁ ଭର୍ତ୍ତା ହେଇଥିଲା। ରୁଟି ହେଇଥିଲା।
ହୁଁ। ଆଉ ଭୁବନେଶ୍ଵର ଯୋଉ ରାଜାରାଣୀ ମନ୍ଦିର ଦେଖିଛୁ?
ନାଇଁ।
ଆଉ ଲିଙ୍ଗରାଜ ମନ୍ଦିର?
ଲିଙ୍ଗରାଜ ମନ୍ଦିର ଦେଖିଛି।
ଆ ଧଉଳିଗିରି ଉଦୟଗିରି ଖଣ୍ଡଗିରି?
ଖଣ୍ଡଗିରି ଦେଖିଛି ବୁଲିଛି ଗୁମ୍ଫା ଚାରିଆଡେ ବୁଲିଛି ଭଲ ଜାଗା ଟେ ଭଲ ଲାଗିଲା ଦେଖିବାକୁ।
ଇସ୍କନ ଯାଇଛୁ?
ନାଇଁ ଇସ୍କନ ଯାଇନି।
ଓ ଆମେ ଆଉ କେତେବେଳେ ଗୋଟେ ଯିବା ଆଉ କୋଲକାତା ଆଉ।
ହୁଁ ସେ ଯିବା ବଢିଆ ବଢିଆ ଜାଗା ଅ ଛି ବୁଲାବୁଲି କରିକି ରହିକି କେତେ ଦିନ ବୁଲାବୁଲି କରିକି ଆସିବା।
ଏଇଠି ଅଛି ହାଓଡା ପୋଲ।
ଏ ରାଣୀ ଯୋଉ ଭିକଟୋରିଆ ନା କଣ?
ରାଣି ଭିକ୍ଟୋରିଆ ତାପରେ ବେଲୁୁ ତାପରେ ଅଛି ବେଲୁୁରୁ ମଠ ବୁଟ ହାଉସ।
ବୁଟ ହାଉସୁ ମୁମ୍ବାଇରେ ଅଛି।
ହଁ। କୁତ୍ତବ ମିିନାର।
ହୁଁ।
ସୁନା ଦର ଏବେ ଅଛି ଲକ୍ଷେ ଅଠେଇଶି।
ନାଇନ୍ ୱନ୍ ସିକ୍ସ ଟା।
ହୁଁ।
କି ବାଇସି କ୍ୟାରେଟ୍।
ନାଇନ୍ ୱାନ୍ ସିକ୍ସ।
କିଏ କହିଲା।
କାଲି ତ ବାପା କହୁଥିଲେ ଆଉ
ହୁଁ।
ଝରଣା ଦେଇ ଘର କିଏ ଗୋଟେ ଯୋଉ ଗାଣ୍ଡୁ କିଏ ଅଛି ଛୋଟା ଯୋଉ
ହୁଁ।
ସିଏ ନାହିଁ କି ଭୁବନେଶ୍ଵରରେ ସିଏ ସବୁଦିନ ସବୁଦିନର ପ୍ରାଇସ୍ ଛାଡୁଛି।
ଓହୋ।
ହୁଁ।
ଆଜି ରୋଷେଇ କିଏ କରିବ ଆଇଁଷ?
ଆଜି ମୁଁ
ହୁଁ। ହୁଁ
ପିଲାଙ୍କ ତା ବୋଉ ଗୋଡରେ ତେଲ ସୋରିଷ ତେଲ ରସୁଣ ଢାଳି ହେଇଯାଇଛି।
କଣ ହେଇଛି?
ସାନୁ କାଲି ବି ସାନ ଜର ହଉଛି ବୋଲି ଫୁଟେଇବାକୁ ଗଲା ବେଳକୁ ଓହ୍ଲେଇଲା ବେଳକୁ ପଡିଯାଇଛି ଫୋଟକା ଉଠି ଯାଇଛି ଗୋଡେ
ହୁଁ ଦେଖିକି ହେଲା କରିବ ନାଉ ତେଲ ଭେଲ ଜିନିଷ
ହୁଁ
ଆଉ ତମ ଆଡେ କଣ ଯୋଉ ଏବେ ଯାତ୍ରା ହାକା କି ପର୍ବପର୍ବାଣି କଣ ହଉଛି?
ରଥଯାତ୍ରା ହବ ଯେ ରଥ ତିଆରି ଚାଲିଛି। ସୁନାବେଶ ହବ ରଥଯାତ୍ରା ହବ ଗୋଟେ ରଥ ହଉଛି ତ ଆଉ।
ଆଉ ଏ ଯୋଉ କାର୍ତ୍ତିକ ପୂର୍ଣ୍ଣମୀ କି ତମ ଗାଁ ଆଡେ ଯାତ୍ରା ହଉଛି।
କି ରାସ ଯାତ୍ରା ହଉଛି ଯେମତି ତିନି ରାତି ଅପେରା ହଉଛି ଯାତ୍ରାକା ହେଇକି ଭଲ। ବାହଚ
ହୁଁ
ଆଉ ମାସେ ଯାକ ସବୁ ଦୀପ ଜାଳି ଯାଉଛନ୍ତି ସେଇ ସାଇର ସବୁ ମାଇକିନା ଅଣ୍ଡିରା ଯିଏ ଯିବା କଥା ସବୁ ଯାଉଛନ୍ତି। ଦୀପ ଜାଳି ସବୁଦିନ ଭୋଗ ଖାଇକି ଆସୁଛନ୍ତି। ଆ ଲାଷ୍ଟ ଦିନ ଯୋଉଦିନ ସରିବ ସେଇଦିନ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଭାତ ଡାଲମା ଖଟା ହଉଛି। ସବୁ ଖାଉଛନ୍ତି ଆଉ।
ତମ ଗାଁରେ ବି ସାଇବାବା ମନ୍ଦିର ଅଛି ନା କି?
ହୁଁ ସାଇବାବା ମନ୍ଦିର ଅଛି।
ହୁଁ ଆଉ ଏବେ ସିଏ ଯାଇଛି। ପାଠ ପଢ଼ିବାକୁ ବିଦ୍ୟାଳୟକୁ
ହୁଁ ଆସିନି।
ନାଇଁ ଆସିିନି।
ଓ ହୋ
ଆଉ
ଆଉ ଗରମ କେମିତି ହଉଛି?
ଗରମ ତ ପ୍ରବଳ ଗରମ ହଉଛି ଆଉ।
ପ୍ରବଳ ଗରମ ଗୁଳୁମୁଳି ହଉଛି ଉପରୁଳି ବର୍ଷା ଟିକେ ହୁଅନ୍ତା ସ ସବୁଦିନ। ଦିନେ ବର୍ଷା ହେଇଥିଲା
ତମର ରାଧାକାନ୍ଧ ମନ୍ଦିର ନାହିଁ ନା?
ନାଇଁ ରାଧାକାନ୍ଦ ମନ୍ଦିର ନାହିଁ ରାଧାକୃଷ୍ଣ ଅଛନ୍ତି ନା।
ହୁଁ
ଭଟାରିକା ତୁ ଥରେ ଯାଇଥିଲୁ ବୋଧେ?
ହଁ
ମୁଁ ଦୁଇ ଥର ଯାଇଥିଲି ଏବେ ଆହୁରି ବଢିଆ ହେଇଗଲାଣି ଉପରେ ହିଁ ମନ୍ଦିର ସବୁ ହେଇଛି। ଭଲ ଲାଗୁଛି ଆହୁରି ନୂଆ ହେଇଯାଇଛି ଏବେ ଆହୁରି କୋଉ କୋଉ ମନ୍ଦିର ହଉଥିଲା ଆମେ ଗଲା ବେଳକୁ ଏବେହେରା ସବୁ ହେଇଯିବନି ଆମେ ଗଲା ସ ଅଧା ହେଇଥିଲା। ଦେଖିବାକୁ ଭଟାରିକାଡା ଜଙ୍ଗଲ ଭିତରେ ଏତେଟ ବଢିଆ ଜାଗା ଟେ କିନ୍ତୁ
ସେଠି ଆଗରୁ ଇଏ ହଉଥିଲା ମଇଷ ଗା ବଳି ଦିଆ ହଉଥିଲା ଏବେ ଆଉ ଦିଆ ହଉନି।
ହୁଁ
ମଇସା ଗୋଟେ ପୁଅଟେ
ଓହୋ
ଆଉ ତ ଭୁବନେଶ୍ଵରରେ ବଢିଆ ବଢିଆ ମନ୍ଦିର ସବୁ ଅଛି ଦଶହରା ଟିକେ ଦେଖୁନୁ କେମିତିଆ ଚାନ୍ଦି ମେଢ ସବୁ ଯୋଉ ରସୁଲ ଗଡ କାରେ। କେମିତିଆ ମେଢ ହରିକା ସବୁ ହଉଛି ଦଶହରାକୁ। ବମିଖାଲ ଟା ବି ବଢିଆ ହଉଛି।
ବମିଖାଲ ନୟାପଲ୍ଲୀ ସବୁଠି ବଢିଆ ବଢିଆ ହଉଛି।
ଏବେ ତ ଆଉଛି ଖୁଦୁରୁକୁଣୀ ଆଉ।
ହୁଁ।
ଏଥର ଚାଳି ଚାରିପାଳି ନା ପାଞ୍ଚ ପାଳି କେଜାଣି।
କେଜାଣି ମୁଁ ଆଉ କ୍ୟାଲେଣ୍ଡର ଦେଖିନି।
ହୁଁ।
ଚାରି ପାଳି ପଡୁଥିବ ନହେଲେ ପାଞ୍ଚ ପାଳି ତ ଆଉ କଣ।
ତମ ଆଡେ ଆମ୍ବ ସଇଲାଣି।
ନାଇଁ ମ ଆମ୍ବ ସରିନି ପାଚିଲା ଆମ୍ବ ଅଛି।
ଆମର ଆଉ କାଇଁ ନାହିଁ।
ହୁଁ। ନାଇଁ ଇଆଡେ ଆମ୍ବ ଏବେ ମିଳୁଛି। ଜଣକ ବାରିପଟେ ନୁହଁ କେତେ ଗୁରେ ପିଜୁଳି ହେଇଥିଲା ଯେ ମୁଁ କହିଲି ବାପା ଯୋଉଦିନ ଆସିଥିଲେ ସେଦିନ ଦେଇଥିଲେ କେ ହେଇଥାନ୍ତା ଆମର ସେ ମିଟୁ ଖାଇଥାନ୍ତା।
ହଁ ଆଉ ଲେମ୍ବୁ ଦେଲୁନି।
ମୋର ଆଉ ମନେ ନାହିଁ।
ଉଁ ହଉ। ହଉ ରଖୁଛି।
ହୁଁ।